ହଁ
ହଁ
ଆଉ ରୋଷେଇ କଣ ବସେଇଲେଣି?
ରୋଷେଇ ହେଇ ଡାଲି ବସେଇଥିଲି, ବନ୍ଦ କରିକି ଆସିଲୀ ଗ୍ୟାସ। ଭାତ ହେଇସାରିଲାଣି ପୋଟଳ ବେଳୁ ଭଜା ହେଇଛି ଆଉ ଆଉ ଆଳୁ ଭତ୍ତା ହବ ସାଧା ତ ଆଜି ଆଉ ସାଙ୍ଗ ଟିକେ ମଜା ହବ ଆଉ।
ହଁ ହଁ
ତମର ସିନା ଛୋଟ ପରିବାର, ଆମର ବଡ ପରିବାର।
ତମ ପରିବାରରେ କେତେ ଜଣ ତି ମେମ୍ବର?
ଆମର ତେର ଜଣ। ଏବେ କିନ୍ତୁ ଘରେ ରହୁନାହାନ୍ତି କେହି, କିନ୍ତୁ ଆମର ବଡ ପରିବାର ଜଏଣ୍ଟ। ହଁ ହଁ ସ ଶ୍ୱଶୁର ଦି ଜଣ ଏଇ ବର୍ଷକ ଭିତରେ ଚାଲିଗଲେ ଦି ବର୍ଷ ହେଲାଣି। ଆଉ ଶାଶୁ ଦୁଇ ଜଣ ଅଛନ୍ତି, ଆଉ ସେ ଚାରି ଭାଇରୁ ସବୁ ବାହାରେ ମୁଁ ଏକା ଘରେ ଅଛି ସାନ।
ଓହୋ
ଏ ବଡ ଯିଏ ଟାଉନ ରେ ଅଛନ୍ତି। ସିଏ ତାଙ୍କ ପୁଅ ଝିଅ ବି ବାହିି ସାରିଲେଣି। ହଁ ସେ ଟାଉନ ରେ ରହୁଛନ୍ତି, ଆଉ ଜଣେ ସେ ଅଛନ୍ତି ଯାଜପୁର ରୋଡ଼ରେ
ହୁଁ
ଆଉ ଜଣେ ସେ ଗାଁର ଛକରେ ଘର କରିକି ରହିଛନ୍ତି, ଆଉ ମୁଁ ମୋ ବାହାର ଦିନରୁ ମୁଁ ଏକା।
ହଁ ହଁ
ହଁ ଶାଶୁ ଦି ଜଣ ଅଛନ୍ତି ଶ୍ୱଶୁର ଦି ଜଣ ଥିଲେ ତ ଗୋଟେ ବର୍ଷ ଆ ଜଣଙ୍କର ବର୍ଷ ବାର୍ଷିକୀଆ ପୁରିନି ଆଉ ଜଣେ ଗଲେ, ଦି ଜଣ ଯାକ ବାର୍ଷିକୀଆ ଏକା ସାଙ୍ଗରେ ହେଲା।
ହୁଁ ହଁ ତମେ ବୋଧେ ସବା ସାନ।
ହଁ ମୁଁ ସାନ ବା ନଣନ୍ଦ ଗୋଟେ ସେ ବାହା ହେଇଯାଇଛି ନଣନ୍ଦ ମୋ ଠାରୁ ସାନ ଆଙ୍କଠାରୁ। ହଁ ସିଏ ବା ହେଇ ଯାଇଛି ସିଏ ବି ବ୍ରହ୍ମପୁରରେ ରହୁଛି ସ ଚାକିରି କରୁଛି। ଜଣନ୍ତି ହଁ ତାର ଗୋଟେ ପୁଅ ଆ ସେ ବଡ ଦେଢସୁରଙ୍କର ଗୋଟେ ପୁଅ ଗୋଟେ ଝିଅ, ପୁଅ ଝିଅ ଦି ଜଣ ବାହା ସାରିଲେଣି। ଆଉ ସେ ଆଉ ଆଉ କେହି ବାହା ହେଇନାହାନ୍ତି ସମସ୍ତଙ୍କର ଗୋଟେ ପୁଅ ଗୋଟେ ଝିଅ। ଜି ଆଉ ବଡ ପୁଅ ସାନ ହଁ ଆଉ ସେ ଏଇ ହଉ ଏଇ ଭଳିଆ ଆମେ ଏଇନା ଅଛୁ କଣ ଚାରିଜଣ ଆମେ ଆଉ ଶାଶୁ ଦିଇ ଜଣ ଛଅ ଜଣ ରହୁଛୁ ହଁ ସେମାନେ ଓଷା ବାର ହେଲେ ଆସନ୍ତି, ପର୍ବପର୍ବାଣୀରେ ଆସନ୍ତି ଫଙ୍କସନ ରେ। ଆଉ ନହେଲେ ହେ ରୁହନ୍ତିନି ଏଠି।
ଏ ଶାଶୁ ଦି ଜଣ କଣ ଏଇ ଯୋଉ ଦାଦା ବଡ଼ ବାପା ମାନେ। ହଁ ମ ତମର ପୁରା ଜଏଣ୍ଟ ଫ୍ୟାମିଲି ନା।
ସାନ ଶାଶୁଙ୍କର କେହି ନାହାଁନ୍ତି।
ଓହୋ।
ସବୁ ମୋ ଶାଶୁ ଶ୍ୱଶୁରଙ୍କର, ଆମେ ଚାରି ପୁଅ ଗୋଟେ ଝିଅ। କିନ୍ତୁ ସାନ ଶାଶୁ ଶ୍ୱଶୁରଙ୍କର କେହି ନାହାନ୍ତି ସେ ଖାଲି ତାଙ୍କର ତ କିଛି ପିଲାପିଲି ନାହାନ୍ତି ଆଉ
ଓହୋ
ତମେ ତ ପୁରା ଅଳ୍ପ ରୋଷେଇ କରୁଥିବ ଟିକେ ରୋଷେଇ କରୁଥିବ ଦି ଜଣ ଖାଇବା ଭଳିଆ ଏ ସିଏ ଛୋଟ ଛୁଆ ଟେ କଣ ଖାଇବ
ସିଏ ଆଉଲା ତା ଖାଇବେ ମୁଁ ହେବେ ତା ବାପାଙ୍କୁ କହୁଥିଲି ମୁଁ କହିଲି ତା ଖାଇବା କଣ ଆଣିକି ଆହୁରି କମିଗଲାଣି ମୁଁ କହିଲି ହାତରେ ମୁଠିଏ ଭାତ ତାକୁ ବି ସେ ଘଣ୍ଟେଇ ଲାଗୁଛି ଖାଉଛି ଟୋଟାଲ ଆଉ ଖାଉ ନାହିଁ ତ ଇଏ କରୁନାହିଁ ତ ଇିକି ତାକୁ ଇଏ କରୁଛନ୍ତି ମତେ କହିଲେ ସେ ସେମିତି ଶୁଖି ଶୁଖିକିରି ଇଏ ହେବ ମୁଁ କହିଲି ଆଠ ମାସର ହେଲାଣି ମୁଁ କହିଲି ଅଙ୍ଗନବାଡି କି ଯାଇଥିଲା ତାବ ଏଠ ଜମା ପୋଡିଏ କିିଲେ
ହଁ ଆଉ ସେି ଖାଇବନି କେମିତି ତାର ଚେହେରା ହବ
ଜମ କେ ବାବ ଖାଇବାକୁ ଜମା ଇଏ କହୁନି ଖାଲି କହୁଛି ମତେଇ ଥଣ୍ଡା ଦିଅ ଆଇସ୍କ୍ରିମ ଆଇା ଆଇସ୍କ୍ରିମ ଦିଅ
ହଁ ଏଇ ବାହାର ଜିନିଷ ୟୁରିା ଖାଇଲେ କଣ ହବ କି ଆଇସ୍କ୍ରିମ ଥଣ୍ଡାରେ କଣ ହବ
ଆଜି ମତେ କହୁ ସେ କହିଲ ମନ ନେଇକି ଇପି ବନେଇଦେ ମୁଁ ନେଇକିରି ଯିବି ମୁଁ କହିଲି ନା ନା ଏଇ ଯୋଉ ଗରମ ହଉଛି ଇ ନେଇକ ମ ପେଟ ଗରମ ହବ ଇଏ କରିବ ଆଉ ତାପରେ କାଲି ସେ କ୍ଷୀର କଣ ପିଇଦେଲା କ୍ଷୀର ହେଲେ କି ସେ ବାନ୍ତି କରିଦେଲା ମୁଁ କଦ ମାପକ ହଁ ମୁଁ କହିଲି ପେଟ ଗରମ ଅଛି ଏ କରିି କାଲି ରାତିରେ କ୍ଷୀର ହେଲେ କିଛି ପିଇଲୁ ବାନ୍ତି କରିଦେଲୁ ଆଉ ତୁ ଆମର ଇଏ କରନା ମୁଁ କହିଲି ପଇସା ଦେଲି ପନ୍ଦର ଟଙ୍କା ମୁଁ କହିଲି ତିନ ତରକାରୀ ଖାଇଦବୁ ଇଏ କରିବୁ ଆଉ ସ୍କୁଲରେ କ୍ୟାଣ୍ଟିନ ସେ ଯୋଉ ପିଏଏ ପିଅନ ଯିଏ ସିଏ ଆଉ ସେଏ ହଁ ସେ ଅପା ତାକୁ ଅପାପା ଡାକୁଛନ୍ତି ପିଅନକୁ ତାଙ୍କର ସେଠି ଅପା ଡାକିବେ ଆଉ
ମନ୍ଦିର ତ ଅପ
ହଁ ହଁ ଆଉ ଗୁରୁମା ଗୁରୁଜୀ ଡାକିବେ
ହଁ ହଁ ଶିଶୁ ମନ୍ଦିର ସେୟା ଯେ ମୋ ପୁଅ ଝିଅ ପଢ଼ୁଛନ୍ତି ବା ପଢ଼ୁଥିଲେ
ରେ ସେି ସେ ମୁଁ କହିଲା ଅପାଙ୍କୁ ଦେଇଦବୁ ଦେଇଦେଇକି କହିବୁ ପନ୍ଦର ଟଙ୍କାର ଦେଇଦେବେ ତ ସେଇଠି ତରକାରୀ ଖାଇବ ମୁଁ ସେଲି ଦହିବରା ବି ଖାଇବନି
ହଁ ହଁ ଦାହି
ଏବେ ଛୋଟ ଛୋଟ ତ ପେଟ ପୁୁରିବନି କିଛି କରିବନି ତାପରେ ସେଇଟା ତ ଇଏ ସେ ଦିଅ ପାଇଁ ଭଲ ନୁହଁ ମୁଁ କହିଲି ତୁ ଆମର ଇ ତୁ ତରକାରୀ ଖାଇବୁ କହିଛି ହଁ
ହଁ ଯାହା ଖାଇବ ଆଉ ସିଏ ହଉଛି ମୋ ପୁଅ ବାସ ଏମିତି ଆଇସ୍କ୍ରିମ୍ ଥଣ୍ଡା ଖାଲି ଗୁ ଚୁବୁ ସେ ଦହିବରା ସେ ଇପି ଜମା ମାନେ ଆମର ପନିପରିବା କିଛି ଆଜି ପର୍ଯ୍ୟନ୍ତ ସେ ଖାଇନି ଆଜି ପନ୍ଦର ବର୍ଷ ହେଲାଣି
ଏଇଠି ଶୁଣୁନା ମୋ ପୁଅ ବା ସେମତି ପନିପରିବା ଟୋ ଟା ମାନେ ଭଜା ଭଜି ଖାଇବନି ହଁ ଟୋଟା ମାନେ ଖାଉନି
ହଁ ଯିଏ ଖାଉନି ସିଏ ବଡ ହେଲା ପର୍ଯ୍ୟନ୍ତ ବି ଖାଇବନି ମୋ ପୁଅ ବା ଖାଉନି ପନ୍ଦର ବର୍ଷର ହେଲାଣି ଖାଇନି ଆଜି ପର୍ଯ୍ୟନ୍ତ
ହଁ ଆମ ମା କହୁଛନ୍ତି ହଁ ଆମ ମା କହୁଛନ୍ତି କହୁଛନ୍ତି ତୁ ତାକୁ ଖୁଆ ମୁଁ କହିଲି ମୁଁ ତ ତାକୁ ଛୁଆ ବେଳେ ହେଲେ ମୁଁ ତାକୁ ଚକୁଡି ତାକୁ ଭଲ ମନ୍ଦ କରିକରି ମାନେ ସେଇ ଜିନିଷ ଖୋଇ ଦଉଥିଲି। ଏଇ ପଣା ମାନେ ତାକୁ ଖୋଇବାକୁ ଭାରି ଟେ
ଅସ ହଁ ବା ସେ ବା ଖାଇ ଏବେ ଜାଣି ପାରୁଛନ୍ତି।
ହୁଁ ଛୁଆ ବେଳେ ଅନେଇଲ କଲରା ଭଜା ତମେ କଲରା ଭଜା କଣ କଲରା ଚିପ୍ସ କଣ ତାକୁ ଦେଇଦବ ସିଏ ଖାଲି ପାଟି ଦେଖାଇ ଦଉଛି। ଥିଲା ଏଇକ ନ ତାକୁ ବଢି ମୁଁ ଭାଜିକରି ଡବା ଡବା ରଖିବି ତାକୁ ଚୋବଉ ଥିବ କରୁଥିବ ଏଇ କଣ ସେ ବଢି ଆଉ ପାଖେ ପଶୁନି ବାଦାମ ଛୁଆ ବେଳେ କେମିତି? ଉଁ ଭଜା ବାଦାମ ତାକୁ ଛଡେଇକି ଦଉଥିବୁ ମୁଁ ଚୋପାକୁ ଫୁଙ୍କି ଦେଇକି। ରି ମଞ୍ଜି ଦେଉଥିବି। ତାକୁ ଖାଉଥିବ କ ଏଇ ଖ ତାକୁ ଟୋଟାଲଛୁଁ ନାହିଁ ତ। ସେମାନେ କୌଣସି ଜିନିଷ।
ହଁ ଇଏ ବା ମୋ ପୁଅର ସେଇଆ ଖାଲି ମିଶ୍ଚର। ରାଗ ମିଶ ଆଚାର ଖୋଜୁଛି କୁର୍କୁରେ ଖୋଜୁଛି। ହଁ ସେଇ ଜିନିଷ ଗୁଡା ଗ୍ୟାସ ନୁହେଁ କି?
ହଁ ମିଶ୍ଚର ଟା କଣ କରିବା ନା ମିଶ୍ଚର ପୁଣି ସବୁବେଳେ ନୁହଁ ମାନେ ତାର ଟାଇମିଗ୍। କହିବ ସନ୍ଧ୍ୟା ବେଳେ ମିକ୍ସଚର ଖାଇବ ପୁଣି ଦଟା ଦେଲେ ଖାଇବ ନାଇଁ। ତ ଛାଇଁ ଛାଇଁ ଓଜାଡିଦବ ଅଧ ତାଟି ହବ ମୁଁ ଯଦି ଚି କୋବି ଏଗୁଡା ପେଟ ଗ୍ୟାସ୍ ହେବ ଇଏ କରିବ କଣ କରିବ ନା ଅଳ୍ପ ପର ଦେହରୁ ଦିଟା ପୁରେଇ ଦବ କହିବ ପୁରେଇ ଦେଲି। ପୁରେଇକିରି ବସିକି ଚାମଚ ରେ ଖାଇବ ଇଏ କରିବ।
ହଁ ସେ ମୋବାଇଲ ଦେଖୁଛି ନା ମୋବାଇଲ ଦେଖୁଛି ନା?
ମୋବାଇଲ ଏଠି ତିନି ଦିନ ହେଲାଉ ଟୋଟାଲ ଦଉନାହିଁ। ତ ଇଏ କରୁନାହିଁ ତ ଆଉ ମାଗୁନି।
ଦାଗିଦି କର ବଡ ହେଲେ ପାରିବନି ଏଇ ଛୋଟ ବେଳୁ ଯାହା କରିଥିବ। ଏଇ ଛୁଆଙ୍କୁ ଆଉ କଥା ପତେ କହିହଉନି ଟିକେ ବଡ ହେଲାଠୁ ସିଏ ତତେ କହୁଛନ୍ତି ତୁ ତୁ ତାଙ୍କୁ ଯୋଉଟା କହିବୁ ସେ ସେଇଟା ତତେ ବି ଉତ୍ତର ଦଉଛନ୍ତି।
ହଁ ବା।
ହଁ ଯାହା କହିବ ଏଇନା ଯାହା ମନେଇବ ଯାହା ପଢେଇବ ଯାହା କରିବ। ତାଙ୍କୁ ଏଇ ଛୋଟ ବେଳେ ଟିକେ ଦଶ ବାର ବର୍ଷ ହେଲା ବେଳକୁ ତମେ ତାଙ୍କୁ ଆଉ କଥା କହିପାରିବନି। ଛୁଆ ପୁରା ଏବେ ବହୁତ ଚାଲାକ ହେଇଯାଉଛନ୍ତି ସବୁ ହଁ।
ହଁ ତିନି ଚାରି ଦିନ ହେଲା ଆ ପ୍ରୋଟା ହେଲା ମନ୍ତା
ହୁଁ ନା ଦିଅ ନା ଯଦି ଦବ ଗୋଟେ ଯୋଉ ଟିକେ ଅଧେ ଦବ। କିନ୍ତୁ ବେଶୀ ଦିଅ ନା ହଁ ହଁ ଦିଅ ନା ପଛେ ଟିଭି ଟିଭି ଦେଖିବ ଭଲ କିନ୍ତୁ ମୋବାଇଲ ଠାରୁ ଦୂରେଇକି ରଖ।
ମୁଁ ତାକୁ ଫୋନ ରୁ ଟୋଟାଲ ମାନେ ଇଏ କଟେଇ ଦେଇେଇଛି ଆଉ ଟୋଟାଲ ଦଉନାହିଁ ତ କହୁନି। ଉଁ ସେଇଠି ପ୍ରଥମ ପ୍ରଥମ ଯୋଉନା ଟୋଟାଲ ନ ଗଲି। ସୁଦି କଚାଡି ହେଲା ଦେଇ ଦେଇ କହିଲା। ଆ କଣ କଲିନା ତା ପିଠରେ ଗୋଟେ ଚାପୁଡା ଦେଇ ଦେଲି ତାପରେ ପୁଣି କଣ କଲା ନା ରାତି ହେଇଗଲେ କହିଲା ତୁ ମତେ ଟୋଟାଲି ଫୋନ ଦେଇନୁ ମୁ ଦେଖିନି। ମୁଁ କହିଲିଣି କି ପାଠ ପଢା ହେଲାଣି ସ୍କୁଲ ବୁ ଗଲାଣି ଆଉ ଟୋଟାଲୀ ତତେ ଫୋନ୍ ଦିଆ ହବ ନାଇଁ ତ ନା ପୁଣି ଯାଇକିରି ସ୍କୁଲ ଛୁ ଛୁଟି ହେଲେ ଯୁ ମୁଁ କହିଲି ହଁ ସେ ସ୍କୁଲୁ ଛୁଟି ମୁଁ କହିଲି କେବ ରବିବାର ଦିନ ତତେ ଟିକେ ଦେବି ଦେଖି କିଏ ଆକୁ ଗଲା ସୋଇଲା। ମୁଁ କହିଲିଆଉ ଶନିବାର ପର୍ଯ୍ୟନ୍ତ ମୁଁ କାଲି ଛଅ ଦିନ ପର୍ଯ୍ୟନ୍ତ ତତେ ଟୋଟାଲ ଫୋନ ଦିଆହବ ନାହିଁ ତ। ସେ ସେଆକୁ ଆ ମତେ ପଚାରୁଛି ହଁ। ମୁଁ କହିଲି ବଣ ସେମିତି ୟରେ ଆଉ ସେ ମତେ ଦି ଦିନ ହେଲା ଆଉ ଟୋଟାଲ ଫୋନ ଫୋନ ମା ଆସୁନାଇତା ହଁ ମୁଁ କହିଲି କେମିତି ଠାକୁରଙ୍କ ଦହରୁ ମୁଁ କାଲି ଠାରଙ୍କୁଡାକୁଥିଲ କେମିତି ସେ ମୋବାଇଲ ର ନା ମୋବାଇଲ ମୁଁ ଯଦି ଏ କଣ ଚାହିଁବି ଦେଇଦବି ସେ ନେଇ
ହଁ ହଁ ଆ ଯାହା ହଉ ସେ କଥା ତ ମାନିଛି ତମେ କହିଛ ଯାହା ଶୁଣି ଦିଅ
ସେ ସେ କୁମାର ମତେ କୋଉଥାଇ ବା ପରଦିନ କୋଉଥାଇ ମମେ ତୁ କହିଛୁ ନା ମତେ ରବିବାାର ଦିନ ଟିକେ ଫୋନ ଦେବୁ ମୁଁ କହିଲେ ରହିବାର ଦିନ ତୋତେ ଯବି ଫୋନ ତୁ ଟିକେ ଦେଖିବୁ
ହଁ ହଁ ସେଇଆ କରିବ ତାକୁ ଘଣ୍ଟେ ଘଣ୍ଟେ କି ଅଧଘଣ୍ଟା କି ପନ୍ଦର ମିନିଟ୍ କମ କମ ସମୟ ଦବ ତାକୁ ଟାଇମ ଦେଇଦବ ଏତିକି ସମୟରୁ ଏତିକି ସମୟ ତୁ ଦେଖିପାରିବୁ ରବି
ହଁ ମୁଁ କିଲ ରାଇିବାର ଦିନେ ମୁଁ ତୋତେ ଦେବି ଘଣ୍ଟେଇ ମୁଁ କହିଲଲି ଗୋଟେ ଘଣ୍ଟା ଫୋନ ଦେବି ତାରି ଭିତରେ ତୁ ଦେଖିବୁ ହୁଁ ନାଉ ଦେବୁନୁ ମୁଁ କହିଲି ନା ଆଉ ଦେବି ନାଇଁ ତ ଫୋନ ଇଏ କରିବିନି
ହଁପ ଆଖି ଖରାପ ହବ ବ୍ରେନ ତା ଦେହରେ ଆଉ ପାଠ ଛୋଟବେେଳେ ମୁଁ ପୁଅ ପଢୁଥିଲା ଏବେ ମୋବାଇଲ ଦେଖି ଦେଖି ଏଇ ଛୁଟି ତିନି ମାସ ପୁରା ହେଇଗଲା ମୋବାଇଲ ଦେଖି ଦେଖିକି ଟୋଟାଲି ଆଉ ପାଠ ପଢିବାକୁ ଇଚ୍ଛା ହଉନି ଆଜି ଯାଇଛି ଗଲା ଫୋନ କରିକି କହିବୁ ପଳେଇ ଆସିବି ମୋ ଦେହ ଭଲ ଲାଗୁନି ମୁଁନ୍ତୁ ଆଗେ ଯା
ହଁ ଏଇଠୁ ଏଇ ଯୋଉ କଟକ ଗଲି କଟକରେ ମାନେ ଉ ଯେମିତି ସବୁ କାମକୁ ତା ବାପା ହେରିକା ପଳେଇ ଯିବେ ସେମିତି ତାାନେଲେ ମୁଁ ତାକୁ ଆଇତରେ ରଖିଦେବି କଣ ଫୋନ ଫୋନ ଆଉ ଦେବିନି କରିବିନି ପାଖ ଘରେ ଯୋଉ ସ୍କୁଲ ରୁ ଦିଆଯାଏ ଯୋଉ ଘଣ୍ଟେଇ ଘଣ୍ଟେଇ ତା ବାପ ପିନେତା ହରକା କହିଲେ ଆଣିକି ଦେଲେ ହଁ ମୁଁ ଅନଲାଇନରେ ତ ଛାଡାନ୍ତି ତାକୁ ସବୁ ଦିଏ ଲେଖେ ଇଏ କରେ ଯେମତି ତା ବାପା ହରକା ପଳେଇ ଆସିବେ ସେମିତି ତା ପାଠ ପଢା ତା ବାପା କହି ସେ ଜ୍ଞାନ ରିଙ୍କୁ ସବୁ କହି କହି ଶୁଣିବନି କି ଇଏ କରିବନି ଆଉ ଟୋଟାଲ ପଢେଇିବନି
ନା
ଏମିତି ହେଲା ତାପରେ ଯେମିତି ଲିସା ପଳେଇଲେ ଜ୍ଞାନଶ୍ରୀ ଲିସାକୁ ଦେଖିକି ତା ଲିସା ବି ଧମକେଇ ଚମକେଇ କହି କଲେ ସେଥିରେ ବି ଆଉ ପଢିଲା ନାହିଁ ଏମତି କଲା ତାପରେ କଣ ହେଲା ନା ହେଇ ଆ ଏଠିକି ଆଇଲା ପନ୍ଦର ଦିନ ହବ ମାନେ ଆଉ ଟୋଟାଲ ପଢିଲା ନାଇଁ ଏମିତି କରିକରି ତା ପାଠ ପଢା ମାନେ ଟବୁଲ ହେଲା ଇଏ କଲା ତାପରେ ଏଇଠି ହେଇ ଦି ଚାରି ଦିନ ଆଠ ଦିନ ହେଲା ଏଇ ଯଉ ସ୍କୁଲ ଖୋଲା
ହଁ ସ୍କୁଲ ଖୋଲେ ଛୁଆ ଆପେପେ ଠିକ ହେଇଯିବେ
ହଁ ହଁ ହେଇ ପଢାପଢିରେ ତାକୁ ଯୋଉ ଘଣ୍ଟା ଦି ଘଣ୍ଟା ପଢଉଛି ପଠୁଛି ଇଏ କରୁଛି ହଁ ହଁ ମୁଁ ତାକୁ ସନ୍ଧ୍ୟା ବେଳେ ହରିକରେ ପଢା ପଢି କରେପ କୁ ଯାଇନି ତ
ନା ତମେ ତ ଅଛ ଘରେ ଫାଙ୍କା ଥିବ ପଢେଇବ ଏଇ ହଁ ଏଇନା କହିଁ ଟିଉସନ ଦବ?